ହ୍ୟାଲୋ ହଁ ଆଉ କଣ କରୁଥିଲ ଏବେ?
ଏଇଠି ଶୋଇଥିଲି, ତମେ?
ନାଇଁ ମୁଇଁ ତ ବାହାରେ ବସିଚି ବର୍ଷା ହୋଉଥିଲା ତ। ଲାଇନ ଫାଇନ କରେଣ୍ଟ ହେରିକା ନାହିଁ, ବାହାରେ ବସିଥିଲି ଏବେ ଆଉ।
ଚାର୍ଜ ଅଛି ତ?
ହଁ ଚାର୍ଜ ଫିଫ୍ଟି ଫୋର୍ ପରସେଣ୍ଟ ଅଛି ଆଉ।
ଆ ହଁ ନା ପା ମୋର ଗୋଟେ ସାଙ୍ଗଟା କଣ କହିଲ?
କଣ ତ ମୁଁ କହିଲି ତମ ସାଙ୍ଗ
ନାଇଁ ନାଇଁ ତମେ ଗୋଟେ କଣ କହୁଥିଲ କହିସାର?
ନାଇଁ ମୁଁ ସେଇ କଥା କହିଥାନ୍ତି ଆଉ ଜଗତସିଂପୁର ଏମିତି ଯାଇକିନା କୋଉ ସାଙ୍ଗ ପିଲାଙ୍କ ସାଙ୍ଗେ ଏ ଫିଷ୍ଟ ଫିଷ୍ଟ ସେଇୟା ପଚା ଥିଲି।
ମୋରା କୁହନି ଆମ ମାଷ୍ଟର ଅ ସାର୍ ଆମର ଜଣେ କହୁଥିଲେ ଫିଷ୍ଟ ପାଇଁ ଡାକୁଥିଲେ। ହେଲା ହାମ କହିଲି ହଉ ସାର୍ ଯିବୁ ଆଉ ଆରେ ବାବା ସାରୁଙ୍କୁ କଲ୍ କଲୁ ଯେମିତି ମୁଁ ଯାଇଥିଲି ସାର୍ ଙ୍କୁ କଲ୍ କଲି ସାର୍ ତାପରେ ମୋର ଟିକିେ ଏକ୍ଜାମ ଥିଲା ଲେଟ୍ ହେଇଗଲା ଏକ୍ଜାମ ହଲରୁ ବାହାରିବାକୁ ତ ସାର୍ କଣ କଲେ କହିଲେ କହିଲେ ତୁ ମା ପଳା ମୁଁ ପଛେ ପରେ କେତେବେଳେ ଆସିବୁ ମାନେ ମୋର ଖାୟା ଦେଖିଲା ହଁ ମାନେ ସା ଫିଷ୍ଟ ଟାଇପ ର।
ଓହ ସାର ଦେଇଥାନ୍ତେ।
ହଁ।
ହଉ ସାରଙ୍କ ଆଶାରେ ରହିଥିଲ ସାରେ ମନ ଦୁଃଖ କରେଇ ଦେଲେ।
ହଁ ଖାଇ ପିଇକି ଆସିବୁ ଆଉ ଦେଖିଲା ତାର ମନ୍ଧୁ କ ତ କରେଇ କରେଇ ତା ତାପରେ ମୁଁ କଲ କଲି ସାର୍ ଙ୍କୁ କହିଲ ସାର୍ କଣ ପାଇଁ ଆପଣଙ୍କୁ କିଛି କହିଲେନି, ଭଲ ଆଉ ମୁଁ ଆଉ ଯିବିନି। ସାର୍ କହିଲେ ନାଇଁ ଆଉ ମୁଁ ଜାଣିଥିଲିନ ତୁ ସିୟୋନ ମୋମୋ ଭାବି ତୁ ଆସିବୁନି ବୋଲି। ଆଉ ମୁଁ ସେଥିପାଇଁ ଆଉ ଦିଟା ପିଲାଙ୍କୁ ଖାଇବାକୁ ଡାକି ନେଇଥିଲି। ଆଉ ସିଏ ଖାଇଦେଲେ ଆଉ ତୁ କଣ ଖାଇଥାନ୍ତୁ ତୁ ତ ଯାଇଥାନ୍ତୁ ତୋ ସାଙ୍ଗମାନେ ବି ଯଇଥାନ୍ତି ଆଉ ସେଇଥିପାଇଁ ମୁଁ କହିଲି ତୁ ପଳା ତୁ ପରେ ଆସିବ ଛାଡ ଛାଡ ଆଉ ମୁଁ ଆଉ ମୁଁ ଆଉ ମୁଁ ଆପଣଙ୍କ ବା ଆଶା ରଖିବିିନି ଆମ ସାର ଙ୍କ ଜବ ହେଇ ଯାଇ ଥିଲାନା ସାର୍ ତ ଟ୍ରିଟ ଦେବେ ଟ୍ରିଟ୍ ଦେବେ ବୋଲି କି
ଅହୋ କୋଉ ସାର୍ ବାବୁ ସାରେ।
ହଁ ହଁ।
ହଁ ମୁଁ ବି ଜାଣିଛି ବା ସେ ବାବୁସାରେ ଜଗତସିଂହପୁର ବା ରହିକିନା ଆଗରୁ ଆଉ ଯୋଉ କଣ ଏନ ସପି ରେ ପଢଉଥିଲେ ତି?
ହଁ ହଁ ହଁ ତମେ ଜାଣିଛ ତାହେଲେ।
ହଁ ଜାଣିଚି।
କୁହନି କୁହନି ବାବା ଜଗତସିଂପୁର କଲେଜରେ ଯିଏ ପଢିଛି ସେ ଜାଣିଛି ବାବା ଆମ ଖାସ୍ କରି କମର୍ସ ଷ୍ଟିମ ମାନେ।
ଉଁ ହୁଁ।
ଏମିତି କି ଆମ କଲେଜ ରେ ଆମେ କେବଳ ଆମ ଏ ସ ସାର ଙ୍କ କ୍ଲାସ ହିଁ କରୁ ଆମ ନାଁ କି ଆମ ଆଉ କୋଉ ସାର କ୍ଲାସ କରୁ ସେ ଯଦି କରୁଥିବେ କଷ୍ଟରେ କରୁ କିନ୍ତୁ
ହୁଁ।
ତମର ସେମିତି ନାଇଁ ନା?
ମୁଁ ଆମର
ଉଁ।
ନାଇଁ ଆମର ସେମିତି ନାଇଁ କଣ ମନ ଯେତେବେଳେ ଯାଅ ଆଉ। ମୁଁ ଭାବୁଥିଲି ଗୋଟେ ଫିଷ୍ଟି ହେଲେ ଗଲେ ହୁଅନ୍ତା ଭଲ।
କୋଉ ଦିନ କରିବ କହୁନ?
ମୁଁ କହୁଥିଲି ତମେ ଯେମିତି ଚିହ୍ନା ଅଛ ସେମିତି ଏଲି ଦିଦି ସିଏ ବି ଜଣେ। ତା ପ୍ରିୟଙ୍କା ଦିଦି ସେ ତମର ଇଏ ର ମୁଁ ବି ତାଙ୍କୁ ଜାଣିଛି।
ହଁ।
ହ ଆଉ ଏମିତି ଆମ ପିଇସି ଘର ଜଣେ ସୁମନ ଭାଇ ତମର ବି ସିଏ ବୋଧେ ରିଲେ ରିଲେଟିଭରେ ହେବେ ବୋଧେ।
ଡିଲେଟିଭ୍ ହଁ ଏଇ ଜଣେ ମୋ ଭାଇଙ୍କ ଭଉଣୀଙ୍କ ପୁଅ। ସେ ବହୁତ ହଁ ହଁ ଇଏ
ହଁ ସେ ଏମିତି ଚାରିଜଣ ପାଞ୍ଚଜଣ ମିଶିକି ଗୋଟେ ଫିଷ୍ଟ୍ କଲେ ହନ୍ତାନି ଭଲ?
ହଁ ହଁ କଲେ ହୁଅନ୍ତା କେବେ କହୁନ?
ମୁଁ କହୁଥିଲି ଫିସ୍ ଟା କରିଥାନ୍ନ୍ତି କଣ ଆଇଟମ କରିଥାନ୍ତେ ଟିକେ କହୁନ କଣ?
ଆଇଟମ କରିବା ଟି କିଛି ନାହିଁ ବାବା ଯିଏ ଭେଜ୍ ଖାଇବ ଭେଜ୍ ଯିଏ ଯାହା ଖାଇବ କି ସେଇଟା ପ୍ରୋବ୍ଲେମ୍ ନାହିଁ ବାସ୍ ହୁଁ ମାନେ କରିବା କେତେଜଣ ତାଙ୍କୁ ସବୁ କଥା ହବାକୁ ପଡିବ ନା ଆଉ। କୋଉଠି କରିବା?
ଏ କରିବା ଗୋଟେ କାମ କରିବା ଉ ପଳେଇବା ନାରାୟଣୀ ତାରପୁର ତମ ଘର ପାଖରୁ ବି ଅଳ୍ପ ବାଟ। ସେ ପ୍ରିୟଙ୍କା ଦିଦିଙ୍କ ବି ଘର ଅଳ୍ପ ବାଟ ସୁମନ ଭାଇଙ୍କର ବି ସେଇ ଭଳିଆ। ଆଉ ସେଇ ଏଲି ଦିଦିଙ୍କର ବୋଧେ ହବ ଟିକେ ଦୂର ବାଟ ସିଏ ପଳେଇଆସିବେ କହିଲେ ତାଙ୍କର।
ନାଇଁ କରିବା ଟି କିଛି ନାାଇଁ ନାରାୟଣୀ ମନ୍ଦିରରେ ଭେଜ ହିଁ କରିବାକୁ ପଡିବ। ତ ନନଭେଜ କେଇ ଖାଇ ପାରିବନି।
ନାରାୟଣି ମନ୍ଦିର ମାନେ ପୁରା ନାରାୟଣି ମନ୍ଦିର ପାଖରେ କରିବା ଟିକେ ଦୂର ଏପଟକୁ ନହେଲେ ସେପଟକୁ କରିବା ଆଉ କଣ?
ପ୍ରୋବ୍ଲେମ ହବ।
ଆ ସେଇ କଥା ପା କଉଛି ଏପଟକୁ ନହେଲେ ସେପଟକୁ ତା ମାନ କଣ ଏଇଠି ଧର ମନେ କରୁଥିବ ଏଇଠୁ ଶହେ ମିଟର ଦୂରରେ କି ଦୁଇଶହ ମିଟର ଦୂରରେ କରିବା।
କା ଘର ଯଦି ଫାଙ୍କା ଥାଆନ୍ତା ତ ଯାଇଁ ତାଙ୍କ ଘରେ ଫିଷ୍ଟ୍ କଲେ ଭଲ ହନ୍ତା।
ଆଉ ବୁଝୁନୁ। ହଁ ଯଦି କିଏ ହବ ଯଦି କାହା ଘରେ କରିବା ତମ ଏଇ ହିସାବରେ କାହା ଘର ଫାଙ୍କା ଅଛି ଜାଣିଛ।
ତ ମୁଁ କହିବି ଏସ ଫାଙ୍କା ତ କାଇଁ ସମସ୍ତଙ୍କର ଫାଙ୍କା ଅଛି ବଟ ଫାଙ୍କା ଟିକେ ଅଧିକା ହେଲା ଆମେ ମାନ ଟିକେ ଟାଇମ ସ୍ପେଣ୍ଡ କରିପାରିବା।
ହୁଁ। ଆଉ ତମେ ଯୋଉ ହଷ୍ଟେଲରେ ରହିଥିଲ ତମର ସେଇଆଡେ କିଛି ମସ୍ତି ହୁଏ ନାହିଁ।
ଆମ ହଷ୍ଟେଲ ମସ୍ତି ଶୁଣିଲେ ତମେ ପାଗଳ ହେଇଯିବ।
କଣ କଉଁନ ଶୁଣେ?
ଆମର ହଷ୍ଟେଲରେ ଭୂତ ଲାଗନ୍ତି।
କା ଦେହରେ ବା?
ସେଥି ଗୋଟେ ଝିଅଟେ ପା। ମଜା ଲାଗେ ହଷ୍ଟେଲ ଲାଇଫ୍ ଟା ମାନେ ଅଲଗା ପ୍ରକାର ନିଆଁରା। କଉଠି ମିଛରେ ଆମ୍ବ ଚୋରି କର କଉଠି ଇଏ କର ସେ ଲାଇଫ୍ ମାନେ ନାଇଁ ଥରେ ଓ ଯୋଉ ଅଁଳା ଖାଇଛ ଅଁଳା।
ହଁ ଅଳା ଖାଇଛି।
ଆଣ୍ଟି ଥରେ କଣ କରିଥିଲେ ଅଁଳା ରଖିଥିଲେ ଶୁଖେଇକି ରଖିଥିଲେ ହେଲା ଆଉ ଆମେ ଏକଜ୍ଜାମ୍ ଟାଇମରେ ସବୁ ରୁମ ରେ କେହି ପଢୁନା ଆଣ୍ଟିଙ୍କ ଛାତ ଉପରେ ଆଣ୍ଟିଙ୍କ ନୂଆ ଘରେ ଏମିତି ସବୁ ଜଣେ ଜଣେ ବସିଥାଉଁ ସିରିୟସ୍ ତ ଏକଜ୍ଜାମ୍ ନା।
ତ ତାପରେ କଣ ହେଇଛି ଆଣ୍ଟି ଅଁଳା କଣ ଯୋଉଠି ପଢୁଥାଉ ଅଁଳାଟା ଆମ ଆଗରେ ଥୁଆହେଇଛି। ଭଲ ଲାଗେ ଯୋଉ ଲୁଣଟା ପଡିଥାଏ ନା ତ ଅଁଳାରୁ କଣ କରିବୁ ଟା ନେଇକି ପଳେଇ ଆସୁ ତାପରେ ଆ ଆଣ୍ଟି କହୁଛନ୍ତି ମୋ ଅଉଳା କ କମି ଯାଉଛି ଅଁଳା ଟା କିଏ ଖାଇଲା ଆମେ କେଇଜାଣି ଆଣ୍ଟି ଅଉଳା କିଏ କାଇ ନା ଆମେତ ତୁ ନ ଜାଣିଛୁ ନା ହଉ ହଉ ତାପରେ ଆଣ୍ଟି ତାଙ୍କ ତାଜା ଉପରେ ଶୁଖେଇଦେଲେ ଆଉ ଖାଇପାଇଲୁନୁ ହୁ।
ଆଉ ଥରେ ଆମ୍ବ ଚୋରି କରିଥିଲୁ ତା ମତେ କହୁଛନ୍ତି ଆଉ ତୁ ଆମ୍ବ ଜଗିଥିବୁ ମୁଁ ଦେଖି ଦେଖିଲା ବେଳକୁ ଚୋରି କରିକି ଆମ୍ବ ନେଇକି ଆଇଥିଲି ଖାଇବିି ବୋଲି।
ମାନି ଚୋର କହୁଛନ୍ତି ଜଗ।
ହଁ ମୁଁ କେମିତି କଲା ମତେ ଜଗିବାକୁ ହେଲେ ମୁଁ ଟୋଟାଲ ସବୁ ଯାକ ଖାଇଦେବି ଆମ୍ବ ଆଉ। ନାଇଁ ଆମ୍ବ ବଢିଆ ହେଇଥାଏ ଆମକୁ କହନ୍ତି ଆଉ ଜଗିଥାଅ ଆଉ ତମକୁ ଲାଷ୍ଟ କୁ ଆମ୍ବ ଦେବି। ଆମେ ଖୁସି ହେଇଯାଉ ଆମ୍ବ ଖାଇବୁ ଆଉ ତ ଆମେ କିନ୍ତୁ ଆଣିଥାଉ ରାତିରେ ମିଛରେ ପାଣି ଆଣିବା ଯାଇକି ଆମର ଯୋଉ ୱାଟର ବଟଲ ମଗ ଜଗ ନୁହଁ ତାର ଭିତରେ ମିଶିକି ପୁରେଇକି ନେଇକି ଆସ କିନ୍ତୁ ଆଣ୍ଟି କହିବେ ଦେବେ ପାଚିଲେ ଦେଖିଲା ବେଳକୁ କଣ କରିବେ ସବୁ ଯାକ ବିକି ଦେବେ ହେଲା ଆମକୁ ଆମେ ସବୁ ଛୁ ହେଇଯାଏ ଆମ ଘରକୁ ପଳେଇ ଆସୁ କହିବେ ତମେ ଆଇଲେ ଖାଇବ ଦେଖିଲା ବେଳକୁ ଆମ୍ବୁ ନେଇକି ବିକିଦେବେ।
ହଁ ଏମିତିିଆ କଥା।
ହୁଁ ଆଉ ମୋର ଆମର ଥରେ କଣ ହେଇଚି ଜାଣିଚ ଆମେ ହଷ୍ଟେଲରେ ଆମ ଆମର ବି ସେଇ ହଷ୍ଟେଲରେ ଗୋଟେ ମଜା ମାନେ ପୁରା ସିରିଅସ୍ ଭଳିଆ ଟୋଟାଲି ଟିକ ଟପିକ୍ ହେଇଯାଇଥିଲା, ଆମର କଣ ହେଇଚି ଆମେ ହଷ୍ଟେଲରେ ଆମର ଆମ୍ ଏକଜାମ୍ ଟାଇମ୍ ହେଇଗଲାଣି ପ୍ଲସ୍ ଟୁ ଏକଜାମ୍ ଟାଇମ୍ ଆମେ ଆମର ପଢାପଢି କରୁ ବେଶୀ ନାଇ ପାଞ୍ଚ ଜଣ ଆମେ ରୁ ସତର ଜଣ ଭଳିଆ। ଟୋଟାଲି ଆମେ ପାଞ୍ଚ ଜଣ ପିଲା ଆମେଟା ବାହାରେ ଆସି ବସିକି ପଢ଼ୁ ହେଲା।
ତାପରେ ହଁ ତାପରେ କହୁନ ହଁ ହଁ ଶୁଣୁଚିବା କୁହ।
ମୁଁ କହିଲି ପାଞ୍ଚ ଜଣ ବସିକି ଆସି ଆମେ ପଢୁ। ପଢିଲା ପରେ ଆମ ଆମର ଆଉ ୱାଡେ ନେଇ ଯାଇଥିଲେ ଘରକୁ ଯାଇଥିଲେ ଦିଇ ଦିନ ପାଇଁ। ତାପରେ ଆମେ କହିଲୁ ଯେତିକି ବେଳେ ମକର ବି ରାମରେ ମକର ହୁଏନି କି ଜାଣିଚ ରାମ ହ
ହଁ ଜାଣିଚି ଜମା ବି ଯାଇନି।
ହଁ ସେ ମକରରେ ପଡି ତାପରେ ଆମର ଇଚ୍ଛା ହେଲା ଚାଲ ଆଜି ମକର ଯିବା ବୁଲାବୁଲି କରିବାକୁ। ଆମେ ଗଲୁ ମକର ଏମତି ପାଞ୍ଚ ଜଣ ଯାକ ବୁଲାବୁଲି କଲୁ। ହୁଁ ବୁ ସଚେତନରେ ଯାଇକି ଗଲୁ ବୁଲାବୁଲି କଲୁ ଚାଟ ଗୋଟେ ଗୋଟେ ସମସ୍ତେ ଖାଇଲୁ। ସେ ପାମ୍ପଡ ମୁଣ୍ଡ ଟ ଖାଇକି ଆଇଲୁ ହେଲା।
ତାପରେ
ତାପରେ ହେଇଗଲା ସେତେବେଳକୁ ହେଇଗଲା ଦିଟା ବୁଝିପାରୁଚ?
ହଁ।
ସରି ସାଢେ ଗୋଟେ ହେଇାଇଲା ନା କେମିତି ଗୋଟାଏ ପଇଁଚାଳିଶ ହେଇଯାଇଥିଲା ତାପରେ ଆମେ କଣ କଲୁ ହଉ ଚାଲ ଆଉ ଭଲ ଲାଗୁନି ଟିକେ ଆଉ ଚାଲ ମାର୍କେଟ ଆ ବୁଲି ଆସିବା। ସେ ତ ମାର୍କେଟ ଆଡେ କାଳେ ଚୋର ଗୁରା ବୁଲିକି କା ଦୋକାନଜାର ଖାଉଛନ୍ତି କଣ ହେଲା। ଚୋରି କରୁଛନ୍ତି ହେଲା, ହଁ ତାପରେ କଣ ଶୁଣ ସ ସେ ଟାଇମ ରେ ସେତେବେଳେ ଆମେ ଯେତେବେଳେ ଗଲୁ ଗୋଟେ ବିଲେଇ ଟେ ପାସ୍ କଲା। ତାପରେ ଗୋଟେ ସାଙ୍ଗ ଗୋଟେ ରା ଟ କଉଥିଲା ବିଲେଇ ପାସ୍ କଲାଣି ଆଉ ଯିବାନି ଚାଲ ତାପରେ ଗୋଟେ ବିଲୁ ଗୋଟେ ସାଙ୍ଗ ଥିଲା ସେ କହୁଚି ନାଇ ଚାଲ ଚାଲ ଯିବା ଉ ଆମର ସିଆଡେ ଚାଲ ବୁଲିକି ଆସିବା ତାପରେ ପୁଣି ଆଉ ଟିକେ ଆଗକୁ ଯାଇଛି ବଙ୍କାଣି ଆକୁ ପୁଣି ଆଉ ଗୋଟେ ବିଲେଇ ପାସ କଲା, ଠାକୁର କହୁଛନ୍ତି ଯାଅ ନାହିଁ। ଆମେ କିନ୍ତୁ ଯାଉଚୁ।
ହଁ ତା ପରେ କଣ ହେଲା?
ଆମେ ଯେମିତି ଅ ଡାହାଣକୁ ଯାଇଥାନ୍ତୁ ଡାହାଣରେ ପୁଣି କୁକୁର ବି ଭୋକେଇଲେ ତାମେ ଡାହାଣକୁ କୁକୁର ଭୁକିଲେ ଆ ଓଲଟା ନ ଯାଇ ପୁଣି ମାଆଙ୍କୁ ଗଲୁ ବୁଲିବାକୁ ମାଆ କକୁ ଧାଇ ପୋଲିସ୍ ଦିଟା ତିନିଟାକ ଧରିପକେଇଲେ ଆଉ। ସମସ୍ତେ ତୁ ଚାରିଆଡକୁ ନେଇଯା ପଚାର କୁଆଡେ ଆଇଚ କଣ ପାଇଁ ଆଇଚ? ବୋପାଲୋ ସେତବେଳୁ ଯୋଉ କ ମୁଣ୍ଡ ଖରାପ ହେଇଗଲା ଯାହାଉ ଠାକୁରଙ୍କ ଦୟାରୁ ଆମକୁ ଛାଡି ଛୁଡି ଦେଲେ ମାନେ ଭାବିଲୁ ସେ ସମୟରେ ଆମକୁ ଯଦି
ଯଦି ଘର ଯାଏ କେସ୍ ଆସିଥାନ୍ତା ତମ ଯାଇଥାନ୍ତା ଆମ ଆଉ ଗୋଟେ ମଜା କଥା ଶୁଣ ବଡ଼ିଆ କଥାଟେ ଆମେ ଏଇ ହ ହଷ୍ଟେଲରେ ଥିଲୁ ହେଲା ଆମ ପ୍ଲସ ଟୁ ବେକୁ ଆମୁକୁ ମାର୍କେଟ ଛାଡନ୍ତିନି ଜମା ହେଲା ଭାରି କଷ୍ଟ ଲାଗେ ମାର୍କେଟ ଯିବା ପାଇଁ ଭାରି କଷ୍ଟରେ ଏମିତି ଗୋ ଚୀନ୍ ଟାଇମ୍ ଟେ ଥାଏ ସେଇ ଟାଇମରେ ମାନେ ପୁଣି ଦୋ କାନ ବି ନୁଅ ଏ ପାକୁ ଦୋଉ ସାଇଡ଼ରୁ ଦୋକାନ ଥିବ ସେଇଠୁ ଯା କିଣିକି ନେଇକି ଯାଉ ହୁଁ।
ହଁ ହଁ।
ବନ୍ଦି ଜୀବନ ତ ଜିଉଁଥିବ ଦିନେ କଣ ହେଇଛି ଆମେ କହିଲୁ କ୍ଲାସ୍ ସଇଲା ଏଗାରଟାରେ ଆମେ କଇଲୁ ସାର୍ ଆମେ ଟିକେ ଯାଉଛୁ କିଣାକିଣି କରିକି ଯିବୁ। ସାର୍ କଇଲେ ନାଇଁ ନାଇଁ କିଣାକିିଣି କରିବା କିଛି ଦରକାର ନାହିଁ ଏକ୍ଜାମ୍ ପାଖେଇ ଆଉ ତମେ ରୁମକୁୁ ଯାଅ। ମନ ଦୁଖ ହେଲା ଆଉଥିଲୁଏ ପଛୁକୁ ଅନେଇଲୁ ଦେଖିଲୁ କେହି ନାହାନ୍ତି ଆମ ପଛରେ। ତାପରେ କଣ କଲୁ ଟୁଙ୍ଗ ଟୁଙ୍ଗ ହେଇ ମାର୍କେଟ ଗଲୁ ହେଲା କା କେହି ନାହାନ୍ତି ମୁହଁରେ ଷ୍ଟଲ୍ ମାରି ତେଲୁ କିଏ ଦେଖୁଚି ତାପରେ ଯାଇକି ଯେମିତି ଇଏ କଲୁ ସିଆଡ଼ୁ ଖାଇବା ଜିନିଷ ଧରି ଆଉଚି ହେଲା ହା ପୁରା ଅ କହିଲି ମ୍ୟାମ ଆଡ଼କୁ ପଶି ଆଇଥିଲେ ଆମକୁ କେହି ଦେଖି ପାରିନଥାନ୍ତେ ଆମର ଜଣେ ଯିଏ ଜଗନ୍ତି ଆମକୁ ନଳିନ୍ ସାର ସିଏ କଣ କଲେ ଆମକୁ ଦେ ଖି ଦେଲେ ହେଲା ସିଏ ଆମକୁ ଦେଖିଥେ ଆମେ ତାଙ୍କୁ ଦେଖି ନୁଚି ଯାଇଛୁୁ ନୁଚି ମାନେ ଆମ ଯାଇ ମସ୍ ସାଣିରେ ମୁଣ୍ଡିଆ ମାରି ପକେଇଲୁଣି ଏ ଛାନିଆରେ। ଅଳିଆ ପୁଣି ମସାଣି ତ ମସାଣି ହେଠି ଅଳିଆ ଗଦା ବି ହେଇଥିଲା ହେଲା। ତ ଆମେ ଆ କଣ କରିବୁ ତାପରେ ମୁଁ ତ ମୁ ଅଧା ପଳେଇଲେ ଧରାଙ୍କ ସାଙ୍ଗରେ କୁଆଡେ ନା ସାର୍ ଏଇଠିକି ଆଇଛି ତ ଆମେ କହିଲୁ ସାର୍ ଆମକୁ ଦେଖିନାହାନ୍ତି। ସାର୍ କଣ କଲେ ଆମ ପଛେ ପଛେ ଆଇଲେ କହିଲେ କଣ କରୁଛ ଏଇଟି ସାର୍ ମନ୍ଦିର ବା ମୁଣ୍ଡିଆ ମାରୁଚୁ ଏଠି କାଳି ଠା ନା ମନ୍ଦିର ତ ଏଇଠି ତମେ ତା ଆଡ଼କୁ କାଇଁ ମୁଣ୍ଡିଆ ମାରୁଛ? ସେୟା ନାଇଁ ନାଇଁ ଆଉ ଏ ବୁ ଭୁଲରେ ବୁଲି ଯାଇଛି ଏ ମୁଣ୍ଡିଆ ପାଇଁ ଆଡେକୁ ବୁଲୁଥିଲି ଆପଣ ଆଇଲେ। ତାପରେ ସାରଙ୍କୁ ଯାଇଁ କଇଦେଲେ। ଲେ ଆଉ ସାର ଏମାନେ ଥା ପାଟି କଲେ ଆଉ କହିଲେ ବଡ଼ ହେଲଣି ପାଠ ପଢ଼ିବାର ନାଇଁ ଆଉ ବୁଲୁଚ।
ଇରେ ତମର ବି ସବୁ ଏମିତିଆ ପିଲାଥିଲେ।
ହଁ ଆମେ ବି କାରନାମା କରୁ ଆମେ ବହୁତ କାରନାମା କରୁ।
କିନ୍ତୁ ଆମର ସବୁ ମାନେ କେସ୍ କୁସା ଭଳିଆ କରିଦଉଥିଲେ।
କଣ କରିବୁ ରୁମରେ ଆ ତା କବାଟ ରାତି ଏଗାରଟା ବାରଟାରେ ବାଡ଼େଇ କିନା ରୁମ କବାଟ ଦେଇଦୋଉ।
ସିଏ ସବୁ ଭାବୁଥିବେ ଭୁତ ନାଁ କଣ?
ହଁ ଭାବୁଥୁବେ ବୁତ ତାପରେ ସିଏ କହିବେ ସକାଳୁ ଆମକୁ କହିବେ ଆଉ ତମ କବାଟ କିଏ ବାଡ଼େଇଥା? ଆମେ କଇବୁ କେଜାଣି ଆମେ ତ ଶୋଇଥିଲୁ ସାଉଣ୍ଡ ହେଇନି ଆଉ। ତାପରେ ଆମେ ଆମେ ନିଜ କବାଟ ମିଚରେ ବାଡ଼େଇ ଦେଇ କହିବୁ ଦେକ୍ ଆମ କବାଟ କିଏ ବାଡ଼େଇଲା କ ସାଉଣ୍ଡ ହେଲା।
ଏ ଶଳାରେ ତମେ ଏତେ ଏମିତିଆ ପିଲା ଥିଲ?
ହଁ ମଜା ଲାଗେ କିନ୍ତୁ ଏଗୁଡ଼ା ବ ମେମୋରି ହେଇକି ରହିଛି।
ଫଟ ଫଟ ରଖିନ ତମ ସବୁ ଛୁଆବେଳର ସବୁ ଫଟ ହେରିକା?
ସବୁ ସବୁ ହଷ୍ଟେଲ ଲାଇଫର ଗୋଟେ ଗୋଟେ ମୋମେଣ୍ଟର ଫଟ ଅଛି। ଫୋନ ପାଇଁ ବି ଆମେ ଦୁନିଆ ପାଲା କରିଛୁ ଆମକୁ ଫୋନ ଦିଆ ହଉନଥିଲା।
କାହିଁକି?
ପ୍ଲସ ଟୁ ଟାଇମ୍ ରେ ଫୋନ୍ କିଏ ଦବ ଆମକୁ? ପାଠ ପଢ଼ିବୁ ନା ଫୋନ ଧ ସେଇପା ନୁଚେଇକି ରଖିଥିଲୁ ଥରେ ଧରା ପଡ଼ିଥିଲୁ ଗୁଡ଼ାଏ ମାଡ଼ ଗାଳି ଶୁଣିଲୁ ଆଉ।
ତମକୁ ମାରନ୍ତି ସାର୍ କଣ?
ହଁ ପ୍ଲସ ଟୁ ରେ ମାରୁଥିଲେ।
ଓ ପ୍ଲସ୍ ଥ୍ରୀରେ ମାରୁଥିଲେ ତମକୁ ସାର୍।
ପ୍ଲସ୍ ଟୁରେ ମାରୁଥିଲେ ପ୍ଲସ ଥ୍ରି ରେ ନୁଏ।
ମାରନ୍ତି ମାନେ ହାତକୁ ନା ବିଧା ଫିଧା ଯେମିତି ମାରିଲା ସ ମାରନ୍ତି।
ନାଇଁ ନାଇଁ ହାତକୁ ମାରନ୍ତି।
ଓହୋ ତମେ କେବେ ମାଡ଼ ଖାଇଛ?
ହଁ ଥରେ ଖାଇଛି ଥରେ ନୁହଁ ଦି ତିିନିଥର ଖାଇଛୁ
ଅଁ ହଁ
ମାଷ୍ଟର ମାରନ୍ତି ଆ ସା ସାର୍ ଆମର ଆଉ ଯେତେ ଯାହା ହାଲେବି ଆଉ।
ଅଁ ହଁ
ଆଉ ତମ ତମେ ମାଡ ଖାଇନାକି
ହଁ ମୁଁ ଖାଇଛି କୁହ ନାହିଁ ଭାରି ମାଡ ମାନେ ଭୟଙ୍କର ମାଡ। ମାନେ ଏତେ ବି ଜୋର ନୁହଁ, ଏତେ ବି କମ ନୁହଁ ମାନେ ମିଡିୟମ ଭଳିଆ ମେଡ ଖାଇଛୁ।